ହ୍ୟାଲୋ।
ହ୍ୟାଲୋ।
ବନ୍ଧୁ କଣ କରୁଛନ୍ତି?
ବର୍ତ୍ତମାନ ବସିଛି ଆପଣ କଣ କରୁଥିଲେ?
ମୁଁ ବି ଏଇ ବସିଥିଲି ଆଉ ଆଉ ଖାଇଥିଲେ କଣ?
ଭାତ ଛୁଇଁ ସଜନା ଛୁଇଁ ତରକାରୀ, ଡାଲି, ବଡି ଚୁରା, ପାମ୍ପଡ଼। ଆପଣ କଣ ଖାଇଥିଲେ?
ମୁଁ ବି ସେଇ ଭାତ, ଡାଲି ଏ ଖଟା, ଭଜା ଏଇସବୁ ଖାଇଥିଲି ଆଉ। ଆଉ ଘରେ ସମସ୍ତେ କଣ କରୁଛନ୍ତି? ନାଇଁ ଅ ଶନିବାର ମୁଁ ଖାଏ ନା। ଆପଣ?
ଅ ମୁଁ ଶନିବାର ଖାଏ ସୋମବାର ଗୁରୁବାରକୁ ଛାଡିଦେଇ ଆଉ ସବୁବାର ଆମିସ ଖାଏ।
ନାଇଁ ମୁଁ ସୋମବାର ଖାଏନି ଗୁ ମ ମଙ୍ଗଳବାର ଖାଏନି ଶନିବାର ଖାଏନି। ଆଉ ସବୁ ବାର ଖାଏ।
ଗୁରୁବାର ବି?
ହଁ ଗୁରୁବାର ବି ଖାଇଦିଏ ଆଉ। ଆଉ ବର୍ତ୍ତମାନ ହଁ ବସେ ଆଉ ଆପଣଙ୍କ ବାପା କଣ କରନ୍ତି?
ମୋ ବାପା ପ୍ଲମ୍ବର କାମ ପାଇପ୍ ମିସ୍ତ୍ରୀ କାମ କରନ୍ତି।
ଆଛା ଆଉ ଘରେ
ଆପଣଙ୍କ ବାପା ମା ଭଉଣୀ ବଡ ଭଉଣୀ ସାନ ଭଉଣୀ ବଡବାପା ବଡବୋଉ
ହଁ ଭଲ ସୁଖୀ ପରିବାର ଆଉ ଆମର ବି ଭାଇ ଭଉଣୀ ବାପା ମା
ଆପଣଙ୍କ ବାପା କଣ କରନ୍ତି?
ମୋ ବାପା ଚାଷ କାମ କରନ୍ତି ଆଉ
କଣ କଣ ଆପଣଙ୍କ ବିଲରେ ଚାଷ ହୁଏ?
ଆମର ଧାନ ଫସଲ ହୁଏ ଆଉ ବର୍ଷା ଦିନେ ଆମର ହୁଏ ଆଳୁ ଫାଳୁ ଏଇଗୁଡା ସବୁ ହୁଏ ଆଉ ସବୁଜ ପନିପାରିବା ଯୋଉ ମାସରେ ଲାଗିବା କଥା ସେଇ ମାସରେ ଲାଗେ।
ଆପଣ କଣ ସବୁଜ ପନିପରିବା କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ?
ମତେ ମୁଁ ସବୁ ଏମିତିରେ ଖାଏ। ବାଇଗଣ ଖାଏ ଭେଣ୍ଡି ଟା ଖାଏନା। ବାଇଗଣ ଖାଏ ପୋଟଳ ଖାଏ। କଲରା ଖାଏନା ଏଇ ଏଇ ଦି ତିନିଟା ଜିନିଷ ଛାଡିକି ଆଉ ସବୁ ଖାଏ।
ଭଲ ସବୁ ପ୍ରକାର ପନିପରିବା ଖାଇଲେ ଦେହ ପାଇଁ ଭଲ ମୁଁ ବି ସବୁ ସବୁ ପ୍ରକାର ପନିପରିବା ଖାଏ ସାରୁକୁ ଛାଡି ଦେଲେ। ସବୁ ପ୍ରକାର ପନିପରିବା ଖାଏ ଖାଲି ସାରକୁ ଛାଡି ଦେଇକି।
ଆଛା ଆଉ ଆପଣଙ୍କ ଆଡେ ପାଗ କଣ ଅଛି କେମିତି?
ହଁ ଆମ। ଆମ ଇଆଡେ କୋହଲା ପାଗ ହେଇଛି ନା ବେଶୀ ଖରା ନା ବେଶୀ ଗରମ ନା ଥଣ୍ଡା ବେଶୀ କିଛି ନାଇଁ କହଲା ପାାଗ ହେଇଛି, ଆପଣଙ୍କ ଆଡେ?
ଆମର ବି ସେଇ କୋହଲା ପାଗ ଦେଇଛି ଆଉ। ଆଉ ଆପଣ ଏବେ କଣ କରୁଛନ୍ତି କଣ ରୋଜଗାର କରୁଛନ୍ତି? ନା କଣ କରୁଛନ୍ତି?
ପାଠ ପଢୁଛି ଯୁକ୍ତ ତିନି ବାଣିଜ୍ୟ କରୁଛି।
ଆଚ୍ଛା। ହଁ ଭଲ ପାଠ ପଢନ୍ତୁ ଆଜିକା ମୋର ସେହି ଯୁକ୍ତଦୁଇ
ବର୍ତ୍ତମାନ ସମୟରେ ଉଁ ଯେମିତି ପଇସାର ମୂଲ୍ୟ ବଢିବାକୁ ପଇସା ର ଚାହିଦା ବଢିବଢି ଚାଲିଛି ବହୁତ ପିଲା ପାଠ ପଢିବାକୁ ବି ପାଇ ପାରୁନି ଆନ୍ତି ସୁଯୋଗ
ହୁଁ ଠିକ କହିଲେ। ସେଇଥିଲାଗି ତ ଆମ ସରକାର କେତେ କଣ ସୁବିଧା ସୁଯୋଗ ଆମକୁ ଯୋଗେଇ ଦେଇେଛି ସେ ବିଷୟରେ କଣ କହିବେ ଆପଣ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆଜ ହ୍ୟାଲୋ।